ହ
ଏ ସେ ଯୋଉ ଦିଦିଙ୍କ ନମ୍ ଅ ଜୋତ ଚପଲ ନୁହଁ ମୁଁ ଦାଣ୍ଡ ପଟକୁ ଧରିକି ପଳେଇ ଆସିଛି।
ହଁ।
ତ ସେଦି ମୁଁ ଏବେ ନୂଆ ଗାଁରେ ଅଛି ଆମ ଗାଁ ରେ।
ଓହୋ।
ତୁ।
କ ଣ କରୁଛୁ ଏଇଠି ବସିବା ଏରା କଣ କରିବି।
ନା ମୁଁ ଏଇଠି ବୁଲୁଛି।
ଓୁ ହଁ।
ଇାଡେ ବର୍ଷା ପ୍ରବଳ ଜୋର ରେ ହେଇଛି। ହଁ ପ୍ରବଳ ଯୋରେ ହେଇଛି।
ହଁ।
ହଁ ଆମ ବାରିପଟେ ଆମ ବାରିପଟେ ଗୋଟେ ନଦୀ ଅଛି।
ହୁଁ।
ତ ସେଥିରେ ଡମ୍ ଟାଇପ ର କଡା ହେଇଛି ନା।
ହଁ।
ତ ସେଇଥିରେ ପୁରା ପାଣି ଭର୍ତ୍ତି ହେଇକି ଆସି ଆସିଛି। ବନ୍ୟା ଆସିଛି ବନ୍ୟା।
ଓହୋ ବହୁତ ବର୍ଷ ହେଇ ତାହେଲେ।
ହଁ।
ଆମର ବି ପଡେ ବର୍ଷା ହେଇଛି ବାକି ଏତେ ଜର ହେଇନି ଆଉ। ମାନେ ମେଘ ଆସିଲା ଜୋରିଆ କିନ୍ତୁ ପକେଇକି ହେଇଛି ଟିକେ ଟିକେ ଆଉ।
ଉୁଁ ହୁଁ ଆଉ ତମ ଗାଁ ପଟେ କୋଉ ନଦୀ ହକା ଯାଇଛି ନା ନାଇଁ।
ହଁ ଏମିତି ଆମ ଘରଛ ଗୋଟେ
ଓହୋ ଭଲ ଗାଧୁଆବାଧୁଆ କରିବାକୁ ସୁବିଧା ହଉଥିବ ଆଉ।
ନା ନା ଗୋଟା ପଚରା ପାଣି ଗଡା ଆଗରୁ ଭଲ ଥିଲା। ଏବେ ଏଇଟା ସବୁ ଶୁଖି ଯାଇଛି ତ ଆଉ ପାଣି ନାହିଁ ଏତେ ଆଉ ବର୍ଷା ହେଲାଠୁ ଏସଯାଇକି ଆଉ।
ହଁ ଆଉ ଗାଁ ଗହଳିକୁୁ ବି ଗୋରୁ ଗାଈ ମାନଙ୍କୁ ଚରାଚରି କରିବାକୁ ଯଦି ନଉଥିବେ।
ହୁଁ।
ତାଙ୍କୁ ଗାଧୁଆ ପାାଧୁଆ କରିକି ଆସିଲା ଆସିକି ଯାହା ହଉଥିବ।
ହୁଁ ହଉ କଣ ଖାଇଛୁ ନା ଖାଇଲେ କିଛି।
ମୁଁ ଏବେ ଖାଇକି ଆସିଲି। ମୋ ବୋଉ କରିଥିଲା ଭାତ ଡାଲମା ଆଉ ଆଳୁ ଭର୍ତ୍ତା।
ଓହୋ ମାଇ କଣ କି ବୋଉ କରିଥିଲେ। ଆଉ କି ତୁ କରିନଥିଲୁ?
ନା ମୁଁ ମୁଁ ଟିକେ ସାହାଯ୍ୟ ତାପରେ ଟିକେ ରାଗି ଯାଇଥିଲି ତ ହତ ମୁଁ କିଛି ସାହାଯ୍ୟ କଲିନି।
ଓ ହୋ।
ତାପ ସେିଏ କେତେବେଳେ କା ମୁଁ ମୁଁ ନିଜେ ଜାଣିଲି ମତେ ମଝିରେ ଆସିକି ପାଟି କରୁଥିଲା। ଯେ ମତେ ଲାଗିଲା କାହାକୁ ଆଉ କାହାକୁ ପାଟି କରୁଛି ବୋଲି। ତ ସେଥିପାଇଁ ମୁଁ ମୋବାଇଲ ଧରିକି ଶୋଇଗଲି କାରଣ ଦିଡାଙ୍ଗ କାନ ଦେଇ ପିଲକୁ ଦେଇଦେଲି। ତାପ କଥା ହେିଲେ କେ ଶୁଭିବନି ତାପରେ କବାର ିଲ କି ଫନ୍ ଲଗେଇକି ଜୋରସ ଫାଇ୍ ସ୍ପିଡ ରେ
ହୁଁ।
ମୋରି ମୋାଇଲ ଲ ଦେଖିଲି।
ଓ ହ।
ହିଁ, କଣ ପିନ୍ଧି ପିନ୍ଧା ପିନ୍ଧି କରୁଛୁ ଡ୍ରେସ ହଉ।
ହଁ ଆଉ କଣ?
ସେ ନାଇଁ ନାଇଁ ଏ ଯ ସାଲୱାର ସୁଟ ହେକ କାଲି ପିନ୍ଧିଥିବୁ ଓହୋ।
ଟିକେ ଥଣ୍ଡା ଲାଗୁଚିତ। ଲାଇନ ବି ପଳେଇଛି ଗାଁ ରେ ସେଥିଲାଗି ବାହାରେ ବସିଛୁ ଆଉ
ଆଉ ପାଠ ପଢ଼ା।
ପାଠ ପଢା ଚାଲିଛି ଏକ୍ଜାମ ଅଛି ତ ଏବେ।
ଓହୋ ମାନେ ଟେନସନ ଉପରେ।
ହୁଁ ଏବେ ଲେଖୁଥିଲି ଗୋଟେ ନୋଟଟେ ତ ଏଇଟା ଲାଇନ୍ ଗଲାହାରି ସେ ବାହାରେ ବସିଛି ଆସିକି।
ଆଉ କେବେ ଲେଖୁଛୁ ନା ପଢୁଛୁ ବି
ଦିଟାଙ୍କୁ ଅଛି ନା ଲେଖି ସାରିଲେ ବି ନୋଟ ହେଇଟା ଲେଖୁଛି ତାପରେ ସେଇଟାକୁ ପଢିବୁ।
ହୁଁ ମାନେ ପଢିବା ସହିତ ଲେଖିଦେଲେ କଥା ଟା ମନେ ରହିଯାଏ।
ହୁଁ।
ତୁ ଗୋଟେ କଥାକୁୁ ଦଶ ଥର ଲେଖିବୁ ପୋ ପଢିବୁ ତ ଏତେ ମନ ରହିବନି ଏତେ ଜଲଦି ଯେତିକି ହେଇ କଥା ଟାକୁ ପଢିଦେଲା ପରେ ଗୋଟେ ରୁ ଦିଥର ଲେଖିଦେଲେ ସେତିକି ମନେ ରହିଲ
ସେଆପା ମୁ ଫାଷ୍ଟ କୋତ୍ସିନ ଦେଇଥିଲେ କୋଉ ଦିନଠୁ ସେ ଲେଖିବି ଲେଖିବି ହେଇ ଲେଖିପାରୁନଥିଲି ଏବେ ଏଇ ପା-ପାଖେଇିଲାଣି ଏକ୍ସାମ୍ ନା ସେଆ ଲେଖୁଥିଲି ବସିକି ଆଉ ଲେଖିକି ଦି ଦିନ ପଢ଼ିଦେଲେ ଗଲା।
ଏଇ ତ ପରୀକ୍ଷା ହେଗା ହେଲେ ମୁଣ୍ଡ ଖରାପ ହେଇଯାଉଛି ଆଉ।
ହୁଁ।
ମ ତତେ ପରୀକ୍ଷା ପସନ୍ଦ।
ନା।
ଓ ହୋ।
ଆଉ କୁଆଡେ ବୁଲାବୁଲି ପ୍ଲାନିଙ୍ଗ ଅଛି ନା ନାଇଁ ଏବେ।
ବୁଲାବୁଲି ରଜ ଠିକି ଯାଇଥିଲି ଏବେ ଆଉ ପ୍ଲାନିଂ ନାହିଁ।
କୁଆଯାଇଥିଲୁ?
ଅଜାଘର ଗାଁକୁ ଯାଇଥିଲି। ତାପରେ ମୋ-ମୋ ଖୁଡି ସିଏ ରହୁଛନ୍ତି ବାହାରେ। ସହର ଜାଗାରେ ତ ତାଙ୍କ ଘରକୁ ବି ଯାଇଥିଲି।
ଓହୋ।
ଆଉ ତୁ?
ମୁଁ ଏମିତି ଆମ ଗାଁରେ ତ ସମସ୍ତେ ଅଛନ୍ତି ସେଇ ଗାଁରେ ବୁଲୁଛି ଆଉ।
ଓହୋ ପାର୍କ ହକା ଯାଇକି ଦ-ଦୋଳି ଖେଳିବାକୁ ଆସି ଯାଇଥିବ ଆଉ
ହଁ।
ହଁ ତମ ଗାଁରେ ବଡ ପାର୍କ ଅଛି ତ ସେଇଟା ପାଇଁ।
ଆ ସେପଟେ ଗୋଟେ ଛୋଟିଆ ବାଟ ଥିବ
ଓହୋ ଜାଣିଛି।
ଗାଁ ସେପଟ କୁ ଯୁ ନୂଆ ଗାଁ ପଟକୁ ଗଲା ବେଳକୁ ସେପଟ ରାସ୍ତା ମୁଣ୍ଡରେ ଗୋଟେ ପଖରୀଟେ ଅଛି ସେ ସାଇଟ୍ ରେ ଗୋଟେ ପାର୍କଟ ଛୋଟିଆ ପାର୍କ ଟେ ଆଉ ସେଠିକି ଯାଉଛୁ ଖେଳିବାକୁ ଦୋଳି ଦୋଳି ତ କରୁନାହାନ୍ତି ସେଥିଲାଗି ଏଇଠିକି ଯାଉଛି ଖେଳିବାକୁ।
ମୁଁ ତ ଶୁଣନୁ ମୁଁ ଶୁଣିଥିଲି ନୂଆଗାଁରେ ବା ଦିଟା ପାର୍କ ଅଛି। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ଚାଲିଚି ତ